ହାଲୋ।
ଙ୍କ
ହାଲୋ।
ହଁ କଣ କରୁଚୁ?
ତମେ କଣ କରୁଚ କି?
ଏଇ ମୁଁ ବି ବସିଥିଲି ଆଉ। ଦୁହେନ ବର୍ଷା ହଉଛି କେମିତି?
ହଁ।
କଣ ଖାଇଛୁ କଣ?
ଆଜି ପଖାଳ ଭାତ ଭଜା।
ଭଜା ଆଉ କ। ସକାଳୁ ଯଉ ଭଳିଆ ଗରମ ହଉଥିଲା ଭଲ ମୁଁ ଖାଇଛି ତତଲା ଭାତ। ଡାଲି, ଶାଗ ସବୁ ଖାଇଛୁ ଆଉ
ହଁ
ଦୁ
ହଁ, ତମର ଦେହ ଭଲ ନା?
ହଁ ଦେହ ଭଲ। ଆଜି ଟିକେ ଭଲ ଲାଗୁନି ନା ବର୍ଷା ଟା ହେଲା।
ହଁ ଯୋଉ ଗରମ ହଉଥିଲା ସକାଳୁ
ହୁଁ। ଏମିତି ସିନା ଡେଲି ଡଲି ଟିକେ ବର୍ଷା ଟା ହୁଅନ୍ତା।
ହଁ ବର୍ଷା ଟା ହେଲେ, ହଁ ଥଣ୍ଡା ଲାଗନ୍ତା।
ହୁଁ, ଆଉ ଯୋଉ ଗରମ ର ଲୋକମାନେ ଯୋଉ ହଇରାଣ ହଉଛନ୍ତି। ଏଇଟା ହେବନି, ଏତେ ଗରମ ପୃଥିବୀରେ କାହିଁ କହୁଛି କହିଲୁ? ଜାଣିଛୁ କିଛି?
ନା।
ଆ, ସବୁ ଯାହାବି ଅସୁବିଧା ହଉଛି, ସବୁ ଲୋକମାନଙ୍କ ପାଇଁ ଲୋକମାନେ ହିଁ କରୁଛନ୍ତି, ହଁ କି ନା
ହଁ।
ଆଉ ଲୋକମାନେ ଗଛ କାଟିଦଲେ। ସେଇଥିପାଇଁ ହିଁ ହଉଛି
ଓ ହୋ।
ଆଉ ତ ଖରା ଛୁଟି, କୁଆଡେ ଯିବ ଭାବୁଛୁ?
ଖରା ଆସୁରେ ଛୁଆର ନା ଘରେ ଆଉ କୁଆଡେ?
ମୁଁ ଚାଲନୁ ଯିବାଥରେ ଗୋଟେ ବୁଲିବାକୁ।
ପରେ
ଓଡିଶା ବାହାରେ ଯିବା ନି, ଓଡିଶା ଭିତରେ କୁଆଡେ ଗୋଟେ ଯିବା ବୁଲିବାକୁ ଓଡିଶା ଭିତରେ ତ, ଏତେ ମନ୍ଦିର, ଏତେ ଭଲ ଭଲ ଜାଗା ଅଛି। ଯିବା। ଯେମିତି କିି, ଯେମିତି କିି ପୁରୀ ଜଗନ୍ନାଥ ମନ୍ଦିର। ଆଉ ହଉଛି, ଯେ- ବିରାଜା ମନ୍ଦିର।
କୋଣାର୍କ।
କୋଣାର୍କ, ପୁରୀରେ ଆଉ ଗୋଟେ ଅଛି, ମାତା ମଠ
ହୁଁ ହୁଁ।
ଆଉ ଗୋଟେ ଅଛନ୍ତି, ବାଟ ମଙ୍ଗଳା, ଜାଣିଛୁ କି ନାଇଁ ପୁରୀ ଯିବା ଆଗରୁ ବାଟ ମଙ୍ଗଳା ଦର୍ଶନ କରି ଯାଆନ୍ତି। ଆଉ ସାକ୍ଷୀ ଗୋ, ସାକ୍ଷୀ ଗୋପାଳ ଗୋଟେ ଅଛି।
ହଁ।
ଯିଏ ମାନେ ବି ପୁରୀ ଯାଆନ୍ତି ସେଠି ସାକ୍ଷୀ ସେଠି ରହନ୍ତି। ସେଠି ଅଛି। ଆଉ ଏବେ ଗୋଟେ ନୂଆ ପାର୍କ ବି ପ ଯାଇଛିଣ୍ଡଲା ବୋଲି
ହଁ, ଏବେ ହ ହ,
ଆଉ, ଆମର ବିରଜାରେ ରହିଲା ମା ବିରଜା, ମହାବିନାୟକ। ଆଉ ଘଟ ଟ ଗାଁ, ଆରୋଡ଼ି। ଲିଙ୍ଗରାଜ ମନ୍ଦିର।
ଉୁଁ, ହୁଁ, ଯିବା ଆଉ
ଏଇଥରେ ଭାବୁଛି ସେଇଠିକି ଯିବା ବୁଲିବାକୁ ଆଉ।
ହଁ ହୋ ହଁ ମୁଁ ଛୋଟବେଳେ ଯାଇଥିଲି। ଆଥିଲି ଏବେ ଆଉ ଟାଇମ ମିଳେନି ଯାଇନୁ ଆଉ।
ହୁଁ ହୁଁ।
ଟା ଭାରି ବ୍ୟସ୍ତ ପିଲା ଟା ଟାଇମ ମିଳୁନି ଆଉ। ସ୍କୁଲ କଲେଜ ରେ ବ୍ୟସ୍ତ ରହିଯାଉଚୁ ଆଉ।
ହଁ।
ଟିକିନା କଣ କରୁଚି?
ଏ ଟି କି ଟିଉସନ ଯାଇଚି, ଏବେ ଗଲା ସାତଟା ଟିଉସନ ଥିଲା।
ଓହୋ।
ଟିକେ ପୁଅ ଯାଇଚନ୍ତି ମଧୁ ଘରେ ଅଛି ଆଉ।
ମଧୁକା ହଲିସ୍କ ସବୁ ଖାଇ ଖାଇକା ଆଇଥିଲେ।
ହଁ ହଁ।
ଏ ମୁଁ ଆସିଥିଲା କହିଲା କଣ କରୁଚ କଣ ନାଇଁ? ହେଲେ ବର୍ଷା ପକେଇଲାନି ନା ସେ ପଳେଇଲା।
ଓହୋ।
ଆଉ ତୁ ଯାଇଚୁ ନା ଘଟଗାଁ କେବେ?
ନା।
ସେଠି କୋଉ ଠାକୁର ପୂଜା ପାଆନ୍ତି ଜାଣିଚୁ ନା?
ତାରିଣୀ।
ମା ତାରିଣି।
ହୁଁ।
କହନ୍ତି ଶାଳୁଆ ବଣରେ ଅଛନ୍ତି ମା ତାରିଣୀ। ଆଉ ସେଠି ଗୋଟେ ଅଛି ଝରଣା ଗଟେ ବଢିଆ ସୁନ୍ଦର ଝରଣାଟେ କହନ୍ତି ଅଶୋକ ଝର। ଏଠୁ ବୋଧହୁଏ ପାଞ୍ଚ କି ପାଞ୍ଚ କିଲୋମିଟର ହବ।
ଉ ହୁଁ।
ସେଠିକି ବି ଯାଇଥିଲ ନା କେବେ ଯାଇନ?
ନା ମୁଁ କୁଆଡେ ଜାଏନି ଖାଲି ଘରେ।
ଓହୋ କି ଦୁଃଖ ଛୁଆଟାର। ସବୁଆଡେ ଯିବା ଦରକାର।
କାର୍ଯ୍ୟ ହେଲେ ମାନେ ଘରେ କିଏ ନବା ପାଇଁ ଦରକାର ନା ଆଉ।
ହୁଁ ସେଇଟା ତ ଠିକ। ଆଉ ମୁ ଯଉ ଭୁବନେଶ୍ଵରରେ ଯାଇଛୁ ନା ଯଉ ଇସ୍କନ ମନ୍ଦିର ଅଛି।
ହଁ ଶୁଣିଥିଲି।
ହୁଁ କି ବହୁତ ଭଲ ଖାଇବାକୁ ବି ମିଳେ।
ହୁଁ ହୁଁ।
ଆଉ ଗୋଟେ ଏକ ନମ୍ବର ମାର୍କେଟ ଅଛି, ସେଠି ବହୁତ କମ ପଇସାରେ ବହୁତ ଭଲ ଭଲ ଜିନିଷ ବି ମିଳେ ବହୁତ ସପିଙ୍ଗ ମଲ ଅଛି ଏବେ ବି ସବୁ ବେଶୀ ଲୋକ ଆଉ ଏତେ ଗାଁରେ ନ ରହିକି ଭୁବନେଶ୍ଵରରେ ରହିବାକୁ ପସନ୍ଦ କରୁଚନ୍ତି।
କାହିଁକି ନା ଓଡିଶାରେ ରୋଜଗାର ଟା ମାନେ ଗାଁରେ ରୋଜଗାର ଟା ଏତେ ଭଲ ହଉନି। କାମ କିଛି ମିଳୁନି ସେ ଥିପାଇଁ ଭୁବନେଶ୍ଵର ପର୍ଯ୍ୟନ୍ତ ନହେଲେ ଦାଦନ ଖଟିବାକୁ ଓଡିଶା ବାହାରକୁ ଯେମିତିକି ବାଙ୍ଗଲୋର ହେଲା ଚେନ୍ନାଇ, ଗୋଆ ସବୁ ପଳଉଚନ୍ତି।
ହଁ ଆମ ଏପଟୁ ତଯାଇଥିଲେ।
ଏପଟୁ କିଏ କିଏ ଯାଇଥିଲେ କହିଲୁ?
ଯାଇନଥିଲେ ଗୋଆ।
ହଁ କୁନୁ ଯାଇଥିଲା। ତ ଦାଦା ବି ତ ଯାଇଥିଲେ ନା ବହୁତ ପୂର୍ବରୁ
ଉମା ଯାଇଥିଲେ ସିଏ ଭୁବନେଶ୍ଵରରେ ରହିଥିଲେ।
ହଁ ସିଏ ରହୁଥିଲା ଭୁବନେଶ୍ଵରରେ ଏବେ ତ ସେ ବାହା ହେଇସାରିଲାଣି। ବାହାହେଇକି ସେ ପଳେଇଲା । ବହୁତ ସୁନ୍ଦର ଭୁବନେଶ୍ଵରରେ ସନ୍ଧ୍ୟାବେଳେ ବୁଲିବୁ ବହୁତ ସୁନ୍ଦର ଲାଗେ। ଉଁ ସେଠି ଗୋଟେ ଜିନିଷ ହେଲା ଗାଁରେ ଯେମିତି ନିଜର ଯଦି କିଛି ଗୋଟେ ଗାଁରେ ଆମର ଅସୁବିଧା ହେଲା ପଡୋଶୀ କଣ ହେଇଛି କଣ ନାହିଁ ସାହାଯ୍ୟ କରିବେ କିନ୍ତୁ ବାହାରେ କେହି କାହାରି ନୁହଁନ୍ତି।
ହୁଁ ମ୍ ମ୍।
ଗାଁରେ ଯଦି ବି ପଇସା ନଥିବ ଗୋଟେ ଦିନ ଦୁଇ ଦିନ ଚଳିଯିବା। କିନ୍ତୁ ଭୁବନେଶ୍ଵରରେ ଚଳିପାରିବାନି କାହିଁକି ନା ଆମକୁ ଗାଁରେ କଣ ଯଦି ବି ପଇସା ନାହିଁ ଶାଗ ହେଲା କି କିଛି ବି ବାରିରେ ଫସଲ କରିକି ଚଳିଯିବା ଖାଇବା କି କିଛି ପଇସା ରୋଜଗାର କରି କିନ୍ତୁ ଭୁବନେଶ୍ଵର ହେଲା କି ବାହାର ଏରିଆରେ ସବୁ ଜିନିଷ ଆମକୁ କିଣିବାକୁ ପଡେ।
ହଁ ହଁ।
ଆଉ ସେଠି ବି ବହୁତ ରେଟ ଆଉ ଆମ ଏଠୁବି ବ୍ୟବସାୟୀ ମାନେ ଛୋଟ ଛୋଟ ବ୍ୟବସାୟୀ ହେଲେ ଯେମିତି ଗୁ ପଚୁପ୍ ହେଲା ସୋଲା ହେଲା ଏଇ ସବୁ ଜିନିଷ ଦହିବରା ବାଲା ହେଲା ଏଇସବୁ ଜିନିଷ ବା ଭୁବନେଶ୍ଵର ଯାଏଁ ବିକ୍ରି କରିକି ସେଠି ବହୁତ ଲାଭବାନ ହୋଉଛନ୍ତି ଜଣିଛୁ ନା ନାଇଁ?
ନାଁ ଗୁପ୍ ଚୁପ୍ ବି ବିକୁଛନ୍ତି ଭୁବନେଶ୍ୱରରେ?
ହଁ ବହୁତ ଲୋକ ଯାଇଛନ୍ତି ତୁ ଜାଣିନୁ ସେ ଯୋଉ ଏପଟରେ ଯାଇଛନ୍ତି।
ଓହୋ।
ଆଉ ଜାଣିଛୁ ନା କଟକରେ ଆମର ମାନେ ଓଡିଶାରେ ବହୁତ ବଡ଼ ମେଡିକାଲ୍ ଅଛି। ଗମେଣ୍ଟେ ସରକାରୀ ମେଡିକାଲ୍ ସେଠି ମାଗଣାରେ ଚିକିତ୍ସା ହୁଏ। କଟକରେ
ଓହୋ।
ଚିକିତ୍ସା ହୁଏ ଆଉ ଭୁବନେଶ୍ଵରରେ ହଁ ଭୁବନେଶ୍ଵରରେ ବି ବହୁତ ମେଡିକାଲ୍ ଅଛି। ଯାଇଛୁ ନା ନାଇଁ? ମୁଁ ବାପାଙ୍କୁ ଥରେ ନେଇକି ଯାଇଥିଲି ଭୁବନେଶ୍ଵର ଏଲ ବି ପ୍ରସାଦ। କାଲି ଭାବୁଛି ଯିବି ଟିକେ ଟାଉନ ମେଡିକାଲ୍।
ଓହୋ।
ହ
କଣ ପାଇଁ ଯିବ?
କାଲି ଟିକେ ହବ ଜଦି ବୋଉକୁ ନେଇକି ଯିବି ତାପରେ ମଧୁବନ ବି ଟିକେ ଯିବା।
ଉଁମ୍। ଆଉ ତମେ ମ୍ୟାରେଜ କେବେ କରୁଛ?
କଡିବି ଆଉ
ଓହୋ।
ମତେ ଏଇଟା ବା ବାହା ହୋଉନ।
ଦେଇ ବାହା ହେଲେ ବାହା ହବ ନା ଉହୁଁ।
ଥିରିକି ଟିକେ କହୁନୁ ସେ ବାହା ହବ।
ଅଁ କହିବା ଆଉ। ଆଜି କାଲି ସାନ ଥାଇ ଯଉ ବଡ ଥାଇକି ସାନ ବାହାହେଇ ଯାଉଛନ୍ତି।
ଏଇଟା ଗୋଟେ କଥା ଯେ ହେଲେ ଅଟ ଅଛନ୍ତି ନା ବଡ ସାନ ଅଛି ନା ଆଉ ଘର ଲୋକ କଣ ହେବେ? ତାପରେ ସେଗୁଡା ସବୁ ବାହାରେ ବୁ ଭୁବନେଶ୍ଵର ଏ ସେ ଏରିଆରେ ଠିକ ଅଛି ହେଲେ ଗାଁ ରେ ସେ ଗୋଟେ ଲୋକ କେତେ କଥା କହିବେ?
ହଁ ଗାଁ ରେ ତ କହିବେ ଯୋଉ ଭଳିଆ
ତୁ ତ ଗାଁ ରେ ରହୁଛୁ ତୁ ଜାଣିଥିବୁ ତୁ ଜାଣିନୁ?
ହଁ।
ଜାଣିଛୁ ମୁଁ ଗୋଟେ ସାଙ୍ଗ ଟାକୁ ଫୋନ କରିଥିଲି ସାଙ୍ଗ ଟା କହିଲା କି ଆଉ ଆମର ହଉଛି ଟ୍ୟୁବେଲ ରୁ ପାଣି ବାହାରୁନି। ଏତେ ଗରମ ଖରା ହଉଛି ଯେ ପାଣି ଶୁଖି ଯାଇଛି। ପାଣି ବାହାରୁନି ପୁଣି ତାଙ୍କ ଘର ହଉଛି ନଈ କୂଳେ କହିଲା ଆମ ନଈ ପୂୁରା ସୁଖ ସୁଖି ଯାଇଛି ଆଉ ପାଣି ବାହାରୁନି କଣ କରିବେ ସେ କହିଲୁ?
ପାଣି ବି ସିଆଡେ ପାଣି ବି ମିଳୁନି ବେଶି?
ହଁ ବା ପାଣି ମିଳୁନି ସେ ମତେ ଫୋନ କରିଥିଲେ କହୁଥିଲେ ପାଣି ମିଳୁନି ଆମେ ଜଣଙ୍କ ଘରୁ ନେଇକି ଆସୁଛୁ। ବନ୍ଧୁଙ୍କ ଘରୁ ଦି ତିନି କିଲୋମିଟର ଦୂରରୁ ଯାଇକି ପାଣି ନେଇକି ଆସୁଛୁ। ଆଉ ତାଙ୍କର ନଈ କୂଳେ ଘର ନା ସେ କମ ଖୋଳି ଦେଇ ସେଇଥିପାଇଁ ତାଙ୍କର ପାଣି ଟା ଆସୁନି।
ହୁଁ ପାଣି ପାଣି ନଥିଲେ ତ ବଞ୍ଚି ହବନି ଆଉ।
ପାଣି ନଥିଲେ କଣ କରିହବ କିଛି ବି କରିହବନି। ହଁ କି ନାହିଁ?
ହଁ।
ନା ଖାଇପାରିବୁ ନା ରୋଷେଇ କରିପାରିବୁ ନା କଣ କରିବୁ କିଛି କରିପାରିବୁନୁ ସେଇଥିପାଇଁ ତ ପାଣି ଦରକାର ହଁ ମୁଁ ରଖୁଛି ପରେ କଥା କଥା ହେବା କଥା ହେଇ ତ ସହିତ ବହୁତ ଭଲ ଲାଗିଲା।
ହଉ ଆଉ।
ହୁଁ।